ହାଲୋ
ହଁ କହ
ଏଇ ବସିଥିଲି ଆଉ କଣ କରୁଛୁ?
ଏଇ ବସିଥିଲି ଆଉ କଣ ଖାଇଛୁ?
ହଉ ବ୍ୟସ୍ତ ଆଇଛ
ନାଇଁ ନାଇଁ ଫାଙ୍କା ଅଛି କହ
ମୁ କଥା ହବା ପରେ
ହେଲା ଆଉ ଓଡ଼ିଶାର, ଓଡ଼ିଶା ନଗରୀରେ ଅବସ୍ଥିତ ଭାରତର ସବୁଠୁ ଏଠାରୁ ପବିତ୍ର ତୀର୍ଥସ୍ଥଳ ମାନ ମଧ୍ୟରେ ଗୋଟିଏ ଏ ଯ ଏଇଟା ହେଲା ହିନ୍ଦୁ ମାନଙ୍କର ଚାରିଟା ମଧ୍ୟରୁ ଗୋଟିଏ ଏଥିରେ ଭଗବାନ ଚାରି, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ପୂଜା କରାଯାଏ । ଆଉ ଜଗନ୍ନାଥ ସେ ହେଲା ବାଇଶିଶହ ସତରିୀରେ ଅ ଚୋଡଗଙ୍ଗ ଦେବଙ୍କ ଦ୍ଵାରା ନିର୍ମାଣ ଆରମ୍ଭ ହେଇଥିଲା ତାପରେ ତାପରେ ଗଙ୍ଗବାସ ରାଜା ମାନେ ଏହାକୁ ବିକାଶ କରିଥିଲେ ଏ ତାର ହେଲା ଉଚ୍ଚତା ହେଲା ସିଷ୍ଟି ହାଇ ମିଟା ଯଉ ଠାକୁର ଯୋଉଥୀରେ ଗଢ଼ା ହେଇଚନ୍ତି, ସେ ହେଲା କାଠରେ ନିମ କାଠରେ ଗଢ଼ା ହୋଇଛନ୍ତି । ଆଉ ଏ ଯାହା କିି ସବୁ ଠାକୁରଙ୍କ ଠାରୁ ଅଲଗା ସବୁ ଠାକୁର ଅଲା ଅଲଗା ଯୋଉ ମାଟିରେ ତିଆରି ହୁଅନ୍ତି । ହେଲେ ଜଗନ୍ନାଥ ଠାକୁର ବଳଭଦ୍ର, ସୁ ସୁଭଦ୍ରା ନିମ କାଠରେ ତିଆରି ହେଇଥାନ୍ତି ଆଉ ଏଇ ନବକଳବର ଉତ୍ସବରେ ଆ ସେଇଥିରେ କି ସେଇଥିରେ ନବକଳବର ଉତ୍ସବରେ ଠାକୁରଙ୍କର ଅଲଗ ନୂଆ କାଠରେ ତିଆରି କରାଯାଏ ଆଉ ରଥଯାତ୍ରା ହେଇଛି ଅ ମନ୍ଦିର ର ମନ୍ଦିର ସେଇ ପୁରୀ ଠାକୁରଙ୍କର ସବୁଠୁ ବଡ ଉତ୍ସବ ହେଇଥାଏ ଆଉ ଏଇଟା ହେଲା ପ୍ରତିବର୍ଷ ଆଷାଢ ମାସ ସର ଭବ୍ ଆଷାଢ଼ ମାସରେ ଆକୁ ଅଁ ପାଳନ କରାଯାଏ ଜଗନ୍ନାଥ ବଳଭଦ୍ର ସୁଭ ର-ରଥରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି । ଆଉ ଏଇ -ଏଇ ଉତ୍ସବ ଦେଖିବାକୁ ବୋହୁତ୍ ଆଡୁବି ବୋହୁତ୍ ବୋହୁତ୍ ଭକ୍ତ ଆସୁ ଯି ଆଉ ୟାଙ୍କର ଯେ ରଥ ଟାଣନ୍ତି । ସବୁ ପାପ ପାପ ଧୋଇ କୁହନ୍ତି ବି ଆଉ ପୁରୀ କି ବି ବଡ଼ ଯାହାର ଇ୍ଛା ଥିବ ସ୍ୱପ୍ନ ଯାହାର କି ଥିବ ସେ ଯାଇକି ଟାଣି ପାରିବ। ଜଗନ୍ନାଥ ଜଗନ୍ନାଥ ମନ୍ଦିରର ମହାପ୍ରସାଦ ବହୁତ ପ୍ରସି ଦ୍ଧ ଏଥିରେ ବିଶାଳ ରୋଷେଇ ଘରରେ ଆକୁ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ କରାଇ -କରିଥାନ୍ତି। ଆଉ ପୁରୀରେ ଶ୍ରୀକ୍ଷେତ୍ର ଆଉ ଶ୍ରୀକ୍ଷେତ୍ର କୁହାଯାଏ ପୁରୁଷୋତ୍ତମ କ୍ଷେତ୍ର ବି ୟାକୁ କୁହାଯାଏ। ଆଉ ଯଦି ତାକୁ -ତାଙ୍କ ପାଖକୁ ଥରେ ଦର୍ଶନ କରିବାକୁ ଯାଇଥାଆନ୍ତ ବୋହୁତ୍ ଥର ବି ଇଛା ହବ ଯି ଯିବା ପାଇଁ ବହୁତ ଅ ଶାନ୍ତିପୂର୍ଣ୍ଣ ଜାଗା ସେଇଟା ବୋଉ ଥର ବାରମ୍ବାର ଯିବାକୁ ଇଛା ହଉଥିବ ଆଉ ତାର ଚାରିଟା ଦ୍ଵାର। ଜଗନ୍ନାଥଙ୍କର ଗୋଟେ ହେଲା ଗଜ ଦ୍ୱାରା, ଅଶ୍ଵ ଦ୍ୱାର ବ୍ରାଘ୍ୟ ଦ୍ୱାର ଆଉ ହେଲା । ସିଂହ ଦ୍ୱାର ଆଉ ଏଇଟା ବହୁତ ଧାର୍ମିକ । ବା ପୂଜା କରାଯାଏ ଆଉ ରଥଯାତ୍ରା ଆଷାଢ ମାସରେ ପୂଜା କରା । ତା ତିନି ଜଣଙ୍କୁ ଅ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଠାକୁରଙ୍କୁ ଟଣା ହେଇଥାଏ ଆଉ ବହୁତ ବହୁତ ଲୋକବି ଯାଆନ୍ତି ଟାଣିବା ପାଇଁ ଆ ଯଦି ସେ ଟାଣିବ ସିଏ ପୁରା ପବିତ୍ର ହେଇଯିବ ସେମିତି କରନ୍ତି ଆଉ। ଆଉ ତୁ ପୁରୀ ଯାଇଛୁ କେବେ?
ହଁ ପୁରୀ ତ ଯାଇଛି ବହୁତ ଥର। ଓ ଭଲେ ରଥଯାତ୍ରା ଯାଇ କେବେ ଯିବାର ସୁଯୋଗ ମିଳନି ତ ମୁଁ ଯାଇ--। ପାରିନି କିନ୍ତୁ ଅଲଗା ସମୟରେ ଯାଇକି ଉଁ ବଡ଼ ଠାକୁରଙ୍କୁ ପୁରା ଭଲ--। ସେ ଦର୍ଶନ କରିକି ଯାଅ। ଆଉ ଏମିତି କହିଲୁ ପୁରୀ କୁ ଯିଏ ଥରେଯିବ ସେ ବହୁତ ଥର ଯିବାକୁ ଇଚ୍ଛା କରିବ। ସେମତି ମାନେ ପୁରୀ ଛାଡିକି ଆସିବାକୁ ବି ଠାକୁରଙ୍କୁ ଦେଖିଲା ପରେ ଆଉ ଛା--। କି ଆସିବାକୁ ବି ଇଚ୍ଛା ହୁଏନି ଆଁ ଏମ୍ତି ତ ମାନେ। ପୁରୀ ତ ଅଛି ଆମର ଆଉ ପୁରୀ ଜିଲ୍ଲାବି ସେଇଟା ଅବସ୍ଥିତ ସେଟା ଆମ ବିଶ୍ୱର ଗୋଟେ ପ୍ରସିଦ୍ଧ ମନ୍ଦିର ସେଟା ଆମ ହିନ୍ଦୁ ମନ୍ଦିର ହେଲେ ବି ସେଠିକୁ ବାହା ଆରୁ ଆଉ ସବୁ ବିବିଧ ପର୍ଯ୍ୟଟକ ମାନେ ଆସନ୍ତି ମନ୍ଦିର ଦର୍ଶନ କରିବା ପାଇଁ। ଉଁ ଆଉ ସେ ମନ୍ଦିରରେ ଚାରିପାଖରେ ସବୁ ଗୋଟେ ବହୁତ। ବଡ ପାଚେରୀ ରହିଛି ଯୋଉଟା ଆ ମାନେ ମେଘା ମେଘନାଦ ପାଚେରୀ ବୋଲି। କୁହନ୍ତି ଆଉ ପାଚେରୀର ସେପଟେ ସ ଯୋଉ ସମୁଦ୍ର ରହିଛି ଅଁ ଆଉ ଆଗେ ମାନେ ଆମର ତ ରତ୍ନସିିଂଘାସନରେ ମନ୍ଦିର ଭିତରେ ଅଛି ରତ୍ନସିଂ--। ସିଂଘାସନ ରାରସିଂଘାସନରେ ତିନିହାକୁ--। ର ଅଛନ୍ତି ଇଁ। ଗୋଟେରେ ବଳଭଦ୍ର, ମଝିରେ ମା ସୁଭଦ୍ରା ଆଉ ବାମ ପଟରେ ପଭୁଶ୍ରୀ ଜଗନ୍ନାଥ ରହିିଲନ୍ଦି ଆ--। ଜଗନ୍ନାଥଙ୍କ ମନ୍ଦିରର ସାମ୍ନାରେ ଗୋଟେ ଭୈରବୀ ଚକ୍ର ରହିଛି ଆଉ ସେଠି। ସବୁ ବିଭିନ୍ନ ପ୍ରକାର ଲୋକ ଆସନ୍ତି। ଆଉ ଏଇଟା ମାନେ ଜଗନ୍ନାଥଙ୍କ। ମାନେ ମୋ ଓଡିଶା ବାସୀ ପାଇଁ ଏଇଟା ଗୋଟେ ସବଠୁ ବଡ ମନ୍ଦିର ର ସେଠି ଚାରିଟା ଦ୍ଵାର ରହିଛି ଯେମିତି ତୁ--। କହିଲୁ ପୂର୍ବ ପଟରେ ଅଛି ଆମର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିପଟେ ଚାରିଟା ଦ୍ୱାର ରହିଛି। ପୂର୍ବ ପଟରେ ଅଛି ସିଂଘ ଦ୍ୱାର ପଶ୍ଚିମାରେ ବ୍ୟାଘ୍ର ଦ୍ୱାର। ଆଉ ଉତ୍ତରରେ ହସ୍ତି ଦ୍ୱାର ଅ ବାଗଜ ଦ୍ୱାର। ଆଉ ଦକ୍ଷିଣରେ ଅଶ୍ଵ ଦ୍ୱାର। ଅ ଚାରିଟା ପାର୍ଶ୍ଵରେ ଚାରିଟା ଦ୍ଵାର ରହିଛି ଆଉ ପୁରୀର ପୁରୀକୁ। କୁ ବଡ ଦେଉଳ ବି କୁହନ୍ତି। ଆଉ ପୁରୀର ଅନ୍ୟ ନାମ ନୀଳାଚଳ ଧାମ ବି କୁହନ୍ତି ତାକୁ ଆଉ ଆମ ଜଗନ୍ନା--। ଜଗନ୍ନାଥଙ୍କର ବି ଯେମତି ବହୁତ ପ୍ରକାର ନାମ ଅଛି ଜଗା, କାଳିଆ, ଜଗବନ୍ଧୁ, ଦୀନବନ୍ଧୁ। ତାଙ୍କର ଯେମିତି ବହୁ ପ୍ରକାର ନାମ ଅଛି ଆଉ ପୁରୀର ଆଉ ଗୋଟେ କଥା ହେଲା ତାଙ୍କ। ମାନେ ପୁରୀର ସବୁ ପୁରୀର ମନ୍ଦିର କୁ ବଡ ତା ଜଗନ୍ନାଥଙ୍କୁ ବଡ ଠାକୁର ଆମେ କହୁ। ତାଙ୍କ ମନ୍ଦିର କୁ ବଡ ଦେଉଳ, ତାଙ୍କ ଦାଣ୍ଡ କୁ ବଡ ଦାଣ୍ଡ, ଆଉ ତାଙ୍କ ପ୍ର- ସାଦ କୁ ମହାପ୍ରସାଦ ଏମିତି ଆମେ କହିଥାଉ ଆଉ ମାନେ ଜ--। ଜଗନ୍ନାଥଙ୍କର ଯେମତି ପୁରୀରେ ବୋହୁତ ପ୍ରକାର ବେଶ ମାନେ ମୋଟ ତାଙ୍କର କେତେ ବତିଶିଟା ବେଶ ହେଇଥାଏ ସୁନା ବେଶ, ମତ୍ସ୍ୟ ବେଶ, ଏମିତି ବେହୁତ ପ୍ରକାର ବେଶ ଥାଏ। ଆଉ ମହାପ୍ରସାଦ ତାଙ୍କର ତ ଛପନ ଭୋଗ ଲାଗିଥାଏ ବହୁତ। ବଡ ରୋଷେଇ ଶାଳରେ ମାନେ ତାଙ୍କ ଫୁଣି ଯେତେବେଳେ ଠାକୁରଙ୍କ ଖାଦ୍ୟ ତିଆରି ହୁଏ। ମାନେ ଗୋଟେ ପରେ ଗୋଟେ ପରେ ଗୋଟେ ହାଣ୍ଡି ଥାଏ ସବୁଠାରୁ ଉପର ହାଣ୍ଡିର ଖାଦ୍ୟ ଟା ଆଗେ ହୁଏ ଏଇଟା ଗୋଟେ ମାନେ ଚମତ୍କାରୀ ତା ଆଉ ଆଉ ଗୋଟେ ଚମକାରୀ ହେଲା ପୁ ରୀ ମନ୍ଦିର ଜଗନ୍ନାଥଙ୍କ ମନ୍ଦିରରେ ଥିବା ଯୋଉ ପତିିତ ପାବନ ବାନା ସେ ପବନ ପବନର ଅ ମାନେ ପ ସବୁ ପତକା ପବନର ବି ଯୋଉ ଆଡକୁ ପବନ ବହେ ସେଇ ଆଡକୁ ମାନେ ତ ବିପରତ ଦିଗ କୁ ଥାଏ କି ନ୍ତୁ ପୁରୀରେ ଥିବା ପତିିତ ପାବନ ବାନା ଯୋଉ ପବନ ଆଡୁ ଯ ସାମ୍ନା ପଟକୁ ମୁହଁ କରି ଉଡିଥାଏ ଆଉ ପୁରୀର ଜଗନ୍ନାଥ ମନ୍ଦିରଙ୍କର ଅ ଦୈର୍ଘତ ହୋଉଚି ଛଅ ସହ ଅ ପଅଂଷଠି ଫୁଟ ଆଉ ପ୍ରସ୍ତ ହେଲା ଛଅଶ ଚାଳିଶ ଫୁଟ ଆଉ ତାର ଉଚ୍ଚତା ହେଲା ଦୁଇଶହ ଚଉଦ ଫୁଟ ଆଉ ଉ ହେଲା କି ଯୋଉ ଯେମିତି କହିଲୁ ରଥଯାତ୍ରା ରଥଯାତ୍ରା ତ ଏବେ ଆସୁ ସିଏ ଆଷାଢ ମାସରେ ଯୋଉ ରଥଯାତ୍ରା ପର୍ବାଣି ଏଇଟା ଗୋଟେ ଆମର ସବୁଠାରୁ ଓଡିଆ ମାନ ତାଙ୍କର ବଡ ପର୍ବ କହିଲେ ଚଳେ ଆଉ ରଥ ସେଥିରେ ତ ରଥରେ ଯାଏ। ଉଁ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ବିଜେ ହୁଅନ୍ତି ଆଂ ତିନିଟା ରଥ ହୁଏ। ଜଗନ୍ନାଥଙ୍କ ରଥ ହେଲା ନନ୍ଦି ଘୋଷ ବଳଭଦ୍ରଙ୍କର ହେଲା ତାଳ ଧ୍ୱଜ ମା ସୁଭଦ୍ରଙ୍କର ଦେବଦଳନ ଆଉ ତାଙ୍କର ସବୁ ଅଲଗା ଅଲଗା ଚକ ବି ଥାଏ ଜଗନ୍ନା ଥଙ୍କର ଷୋଳଟା ଚକ ଥାଏ ବଳଭଦ୍ରଙ୍କର ଚଉଦଟା ଆଉ ଉଁ ସୁଭଦ୍ରାଙ୍କର ଷୋଳଟା ଚକ ଥାଏ ଆଉ ଏମିତି ଯାଆ ସେ ମାଉସୀ ମା ମନ୍ଦିର ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଆଉ ତାପରେ ବାହୁଡା ଦିନ ସେ ବାହୁଡି କି ପୁଣି ଶ୍ରୀମନ୍ଦିର କୁ ଫେରନ୍ତି ଆଉ ସେଠି ତ ପୁରୀ ମାନେ ଉଁ ଭଗବାନଙ୍କୁ ରଥରେ ଦେଖିବା ଭାଗ୍ୟରେ ଥିଲେ ମିଳେ। ସେଇଥିରେ ବୋହୁତ ପାପ ବି ଧୋଇ ହେଇଯାଏ କୁହନ୍ତି ଆଉ ମୋରତ କେବେ ଭାଗ୍ୟରେ ମାନେ ଆସିନି ଠାକୁରଙ୍କ ଡୋରି ଲାଗିନି ତେଣୁ ମୁଁ ଯାଇପାରିନି ଆଉ ତୁ କେବେ ଯାଇ ଚୁ ରଥରେ ରଥଯାତ୍ରା ଦେଖିବାକୁ ପୁରୀକୁ?
ରଥଯାତ୍ରା ଦେଖିବାକୁ ଭିତରେ ବୁଲି ଯାଇଥିଲି। ପିକନିକ୍ କରିବାକୁ ଯାଇଥିଲି ଆଉ ଥରେ ପରିବାର ସହିତ ଯାଇଥିଲି ଆଉ।
ତମ ପଟେ ରଥଯାତ୍ରା କେମିତି କଣ ପାଳନ କର?
ଜଗନ୍ନାଥ ରଥ ରଥ କେବେ ଟଣା ହୁଏ ତା କାଠରେ ତାଙ୍କୁ ତିଆରି କରନ୍ତି। ଆ ଟାଣନ୍ତି। ଦିନେ ଟାଣ ଟାଣନ୍ତିନି ତ ତମ ପଟେ କଣ କରନ୍ତି?
ହଁ ଆମର ବୀ ସେମତି।
ଆମ ପଟେ କେମିତି ଟାଣନ୍ତି?
ରୁଦ୍ରଙ୍କର ଏମିତି ତିନିଟା ରଥ ବି ହୁଏ ଛୋଟୋ ପିଲାମାନେେ ଯୋଉ କରନ୍ତି ସେମାନେ ଗୋଟେ ରଥରେ ହିଁ ତିନି ଠା କୁରଙ୍କୁ ରଖିକି ଗାଁ ସାରା ବୁଳାନ୍ତି ଆଉ ସବୁ ମାନେ ଘରେ ଘରେ ଭୋଗ ଖାନ୍ତି ଠାକୁର ଆଂ ଭୋଗ ଲାଗେ ବ୍ରା ହ୍ମଣ ଯେ ଖଆନ୍ତି ତାପରେ ଭୋଗ ଲଗେଇ ସାରି କଣ ହୁଏ ନା ସେ ପୁଣି ଯାଇ ରୁହନ୍ତି ଆମ ଗାଁ ରୁ ମଠ ସିଏ ସେଇଠି ରୁହନ୍ତି ତାପରେ ଏ ମାଉସୀ ମାଙ୍କ ମନ୍ଦିର ଚଣ୍ଡି ମନ୍ଦିର ଯୋଉ ଆମର ଅଛି ସେଠିକି ଯା ଯାଆନ୍ତି ସେଠି ଯାଆନ୍ତି ସେଠି ରୁହନ୍ତି ବାହୁଡା ପର୍ଯ୍ୟନ୍ତ ବାହୁଡା ରେ ଯାଇକି ଠାକୁର ବାହୁଡିକି ଆସନ୍ତି ଉ ପୁଣିଥରେ ସେଇ ତାଙ୍କ ମନ୍ଦିରକୁ। ବାୟଡିକୁ ଆସନ୍ତି ଆଉ ସେଟା ସବୁ ଛୋଟ ପିଲା ମାନଙ୍କର ଗୋଟେ ଅଲଗା ସେମାନେ କରନ୍ତି। ଆଉ ବଡ ପିଲାମାନୋନେ ତିନି ଠାକୁରଙ୍କର ଅଲଗା ଅଲଗା ରଥ କରନ୍ତି ଆମ ଏଠି ତ ପ୍ରାୟ ସବୁ ରଥ କାମ। କଲେଣି ମାନେ ସରିବା ଉପରେ ଯୋଉମାନେ ବଡ଼ ରଥ କରିବେ ସେମାନେ କରିସାରି। ଲେନି ଆଉ ଛୋଟ ପିଲା ମାନେ କରିନାହାନ୍ତି ଯଉ ଗୋଟେ କରିବେ ସେମାନେ ସେ ଦିନେ ଦି ଦିନ ଥିବ ସେମାନେ କରିବେ
କଥା କହି ନାହାନ୍ତି।
ଆଉ ସେମାନେ କରନ୍ତି ସବୁ ଆଉ ପଇସା ଆଦାୟ କରିକି ଖର୍ଚ୍ଚ। କରନ୍ତି ଆଉ ସବୁ ଯୋଉ ଚାନ୍ଦା ଯୋଉ ଦକ୍ଷିଣା ଦିଅନ୍ତି ସମସ୍ତେ ସେଥିରୁ ବ୍ରାହ୍ମଣଙ୍କୁ ଛନ୍ତି। ଆଉ ସେମାନେ ବି କିଛି ପଇସା ରଖିକି ଭୋଜି କିଛି ପିଲା କରନ୍ତି। ତା ପର ବର୍ଷ ପାଇଁ ବି ଆୟୋଜନ କରିବା ପାଇଁ ପଇସା ବି ରଖିିଅନ୍ତି ଏମିତି କରନ୍ତି। ଆଉ କିଛି କିଛି ଲୋକ ଖୁସି ରେ ବି ଛୋଟ ପିଲା ଯେହେତୁ ଏତେ ଆଗ୍ରହର ସହିତ ଠାକୁରଙ୍କ ଇଏ କରୁ
ଲୋକ ଖୁସିରେ ବି ପଇସା ଦିଅନ୍ତି ଆଉ କୀର୍ତ୍ତନ ବି ଆମ ଗାଁ ଲୋକ ଯୋଉମାନେ ଅଛନ୍ତି କୀର୍ତ୍ତନଆ କୀର୍ତ୍ତନ ବୀର୍ତ୍ତନ କରନ୍ତି ସେମାନେ ବି ତାଙ୍କ ସହ ମିଶିକି ଯା ଯାଇକି କୀର୍ତ୍ତନ କରିକି ଗାଁ ସାରା ବୁଲାନ୍ତି ଠାକୁରଙ୍କୁ। ବୁଲାନ୍ତି ଆଉ ଉଁ ହୁଁ ବୁଲାନ୍ତି ବହୁତ ମାନେ ଭଲସେ କରନ୍ତି ଆଉ ଆମ। ସେଇ ରଥ ହିଁ ଟାଣିଛି ଗାଁ ଯୋଉ ରଥ ଟାକନ୍ତି ଏଇ ରଥ ଟାଣିଛି ଆଉ ହଉ ଆଉ ତୁ କଣ କର ଟିକେ କାମ ଅଛି ମୁଁ ପଛରେ କେତେବେଳେ କଥା ହେବି। ଶବ୍ଦ।
ହଁ।